ହ୍ୟାଲୋ ହଁ ମ୍ୟାମ। ହଁ। ହୁଁ। ଆଉ ଘରରେ ସବୁ କାମ ସରିଲାଣି।
ହଁ ସଇଲା। ଏଇ ଛୁଆ ତ ମାନେ ଜଣେ ଶୋଇପଇଲାନି ପୁଅ ଆଉ ଏଇ ଝିଅ ଟା ଟିକେ ହଇରାଣ କରୁଛି। ସେ ସବ ସକାଳୁ ବୁ ଶୋଇକି ଉଠିଲା ତାପରେ ଏଇ ଟିକେ ହଇରାଣ କରୁଚି।
ନାଇଁ ଆପଣଙ୍କର ଏବେ ପିଲାମାନେ ଛୋଟ ଛୋଟ ଅଛନ୍ତି ଆପଣ ହଉଛି ତାଙ୍କ ଫୋନ ଫୋନଠୁ ଯେତେ ଦୂରେଇକି ରଖନ୍ତୁ। କାହିଁନା ଆଜିକାଲି ଫୋନ ମାନେ ଏମିତି ହଉ ମୋର ମାମୁଁଙ୍କ ଝିଅ। ମାନେ ସିଏ ଗୋଟେ ହଉଛି ଥ୍ରୀ କ୍ଲାସରେ ପଢ଼ୁ ନା ନା ତାକୁ ଯେତେବେଳେ ଥ୍ରୀ ଇୟରର୍ସ ହେଇଥିଲା ତିନି ବର୍ଷ ହେଇଥିଲା ତା ପାଇଁ ଗୋଟେ ସେପାରେଟ ଫୋନ।
ଏ ବାବା।
ମାନେ ସେ ଏତେ ଫୋନ ପାଗଳ। ଫୋନରେ ସେ ଯୋଉ ସ୍ପିଡରେ ଗେମ ଖେଳିବ ବାପରେ ଆମେ ବି ସେଇ ସ୍ପିଡରେ ଗେମ୍ ଖେଳି ପାରିବାନି।
ହୁଁ ତାପରେ ଫୋନରେ ବନା ବି କରିଦେଲେ ଏବେ ସବୁ ଅ ମାନେ ଛୁଆଙ୍କର ପାଠ ପଢା ବି ହଉଛି ଅନଲାଇନ।
ହଁ ପାଠ ପଢିଲା ଟାଇମ ଯେ ଟିକେ ଦବା କଥା ଦେବେ ନା ଆଉ କ କିଛି ତ ବାଟ ନାହିଁ ନା।
ଏ ସିଏ ପିଲାମାନେ ଥରେ ଫୋନ ଦେଖିଲେ ମାନେ ଏତେ ସେ କଣ୍ଡିସନ କରୁଛନ୍ତି।
ନା ଆପଣ କାହିଁ ଜଣେଇବାକୁ ଦେବେ କି ଆପଣ ଖାଲି ଜଣେଇବେ ଫୋନରେ ଖାଲି ପାଠ ଅଛି। ଫୋନ ଟେ କାହିଁ ଜଣେଇବ କି ଯାଇକି ଫୋନଟେ ହଉଛି ୟୁଟ୍ୟୁବ ଅଛି ଇଏ ଅଛି ସିଏ ଅଛି।
ଏ ଏବେ କା ପିଲା ସବୁ ସ୍ମାର୍ଟ ତାର ତ ଆମେ ଯଦି ତାଙ୍କ ଆଗରେ ଦେଖିଦଉଛେ ଗୋଟେ ଜିନିଷ। ସେ ଜାଣି ଯାଉଛନ୍ତି ସେଇଟା।
ହଁ ମୁଁ ଏ ଆମ ଗୋଟେ ଇନଷ୍ଟାଗ୍ରାମ ରେ ରିଲସ ଦେଖୁଥିଲି ତ ଗୋଟେ ମାନେ ଫ୍ୟାମିଲି ଥିଲେ ତ ଫୋ ଘରକୁ ଆସିବେ ମାନେ ସେମାନେ ଫୋନ ମାନେ ପିଲାଙ୍କ ସାମ୍ନାରେ ବାପା ମା ମାନେ ବି ଫୋନ ଚଲେଇବେନି। ତ ପିଲାମାନେ ଆଉ ଜାଣିଲେନି କି ଯାଇକି ଫୋନ ନା ଆମେ କଣ ପିଲା ତାର ଖେଳୁଥିବା ଆମେ ଫୋନ ଚଲଉଥିବା। ତ ସିଏ ବି ଦେଖିଲେ ଫୋନ ଗୋଟେ କଣ ତା ଦେହରେ ଖାଲି ଚଲେଇଲେ ସେ ଟାଇମ ବି ହେଇଯିବ। ତ ସେ ଆମକୁ ହିଁ ଫାଷ୍ଟ ଚେଞ୍ଜ ହବାକୁ ପଡିବ।
ହଁ ତାଙ୍କ ସାଙ୍ଗେ ଯେତେ ଖେଳିବ, । ଆହୁରି କେତେ ମାନେ ଗପ ଗପ ଅଛି ତାଙ୍କ ସାଙ୍ଗରେ ଗପ ତମେ ପଛେ ଏଲ ଏକଲା ବେଳେ ଦେଖିଦବ
ହଁ ଏକଲା ସେମାନେ ଶୋଇଲା ଟାଇମ କି କା କାହା ପାଖେ ଥିଲା ଟାଇମ କି କୁଆଡେ ଜି ଯାଇଥିବା ଟାଇମ ଦେଖିବେ ପଛେ ଆଜିକାଲି ଛୋଟ ଛୁଆ ଗୁଡେ ଏତେ ଭଲ ଭଲ ମନ୍ତ୍ର ପଢୁଛନ୍ତି। ଏତେ ଭଲ ସିଏ ଯେତିକି ଜାଣୁଛନ୍ତି ଆମେ ବି ସେତିକି ଛୋଟ ବେଳେ ଜାଣୁ ନଥିଲେ। କେତେ କଣ ଜାଣୁଛନ୍ତି ସେମାନେ। ଆଜିକାଲି ଲୋକମାନେ ବି ଆଡଭାନ୍ସ ହେଲେଣି ଦୁନିଆ ଆଡଭାନ୍ସ ହେଲାଣି ପିଲାମାନେ ବି ଆଡଭାନ୍ସ ହେଇଗଲେଣି ଆଉ।
ହଁ। ତାଙ୍କୁ ଯଦି ଯୋଉ ଜିନିଷ ଟା ବି ନଦେବା ସେ ପଛରେ ରହିଯିବେ
ହଁ ସେଇଆକୁ ଦେଖିକି ଦବାକୁ ପଡ, କିନ୍ତୁ ହେଲେ ବି ମେନ୍ ଟେନ୍ କରିବାକୁ ପଡିବ ଆଉ କେତିକି କଣ ଦିଆହବ କେତିକି ନ ଦିଆହବ।
ହଁ।
କାହିଁକି ନା ଅ ଯାଇକି ଛୋଟବେଳେ ଯେମିତି ଆ ମୁଁ ଯେତେବେଳେ ଆମେ ଯେତେବେଳେ ଛୋଟ ଥିଲୁ ତ ମମ୍ ମୋ ମମି, ଗାଡ଼ି ଏକା ଟିକେ ଆମକୁ ମାନେ ଯଦି ଟିକେ ଭଲ ଡ୍ରେସ ପିନ୍ଧେଇ ଦେବେ ତ ଆମ ଘର ସାମ୍ନାରେ ଜଣେ ମାଉସୀ ଥାଆନ୍ତି ସିଏ କୁହନ୍ତି କି ଯୋଉ ଯାଏ ପିଲା ପାଞ୍ଚ ଜଣଙ୍କ ସହ ନ ମିଶିଛି, ଯୋଉ ଯାଏ ସିଏ ନ ଜାଣିଛି କି ଯାଇକି ଏ ଭଲ ଡ୍ରେସ କଣ ସେଇ ଯାଇଏ ତମେ ତାଙ୍କୁ ଯେତେ ମାନେ ଯେତେ କମ ଦାମିକିଆ ଯେତେ ଯାହା ଦେଇ ପାରିବ। କାହିଁକି ନା ଆଉ ସେମାନେ ଯଦି, ଏମିତିରେ ତ ସେମାନେ ବଡ ହେଲେ ଖୋଜି ଖୋଜି କହିବେ ମତେ ଆମକୁ ଦାମିକିଆ ଡ୍ରେସ ଆଣିକି ଦିଅ।
ହଁ, ଛୋଟବେଳ ତ ସେ ଜାଣି ପାରିବେନି କୋଉଟା କଣ ବୋଲି।
ହଁ। ଏବେ ଯୋଉ ଯାଏ ତମ କଣ୍ଟ୍ରୋଲ ରେ ଅଛନ୍ତି ତମେ ସେଇ ଅନୁସାରେ ତମ ସେମାନଙ୍କୁ ଚଳା। ଏମିତିରେ ତ ସେମାନେ କଣ ସ୍କୁଲରେ ପଢିବେ, ଇଏ କରିବେ ଧୀରେ ଧୀରେ ପାଞ୍ଚ ଜଣ ପିଲାଙ୍କ ସହ ମିଶିବେ। ତୁ ଭଲ ଡ୍ରେସ ପିନ୍ଧଛୁ, ମୁଁ ଭଲ ଡ୍ରେସ, ତୋର ଭଲ ଖେଳନା, ମୋ ଭଲ ଖେଳନା। ସେଟା ପାଇଁ ଟାଇମ୍ ତ ଅଛି। କିନ୍ତୁ ଯୋଉ ଟାଇମ୍ ଯାଏ ଆ କଣ୍ଟ୍ରୋଲରେ ଅଛନ୍ତି, ସେଇ ଟାଇମ୍ ଯାଏ କଣ୍ଟ୍ରୋଲରେ ରଖିବା କଥା ଆକ୍ଚୁଆଲି।
ହୁଁ। ପିଲାଙ୍କ ଭବିଷ୍ୟତ ପାଇଁ କିଛି ସଜେଇକରି ରଖିଆ କଥା ନା ନାଇଁ!
ହଁ, ଆଜିିକାଲିଆ ମୁଁ-ଉଁ ଆଜିକାଲି ତ ହଉଛି। ମାନେ, ପିଲା-ଆ ଜନ୍ମ ହବା ପୂର୍ବରୁ ଆଗ ସେମାନେ ପ୍ଲାନିଂ କରୁଚନ୍ତି। ପୟେ ଫାଇନାନ୍ସିଆଲି ମାନେ ଷ୍ଟେବୁଲ୍ ହଉଛନି, ଯାଇ ଜନ୍ମ କରୁଛନ୍ତି।
ନାଇଁ ରଖିଆ କଥା। ଆଜିକା ଡେଟ୍ ରେ ସ୍କୁଲ୍ ଆଡ୍ ମିସନ୍ ଏନ୍ ପାଠ ପଢା ଖର୍ଚ୍ଚ ଏତେ ହେଲାଣି!
ମାନେ ଭଲ-ଅ ଶିକ୍ଷା ଦବାକୁ ହେଲେ ଭଲ ଶିକ୍ଷା ଯଦି ଦବାକୁ ଚାହିଁବ, ତାହେଲେ ସେମିତିଆ ପଇସା ବି ରଖିବାକୁ ପଡିବ।
ହଁ, ଆଜ କାଲି ତ ସମସ୍ତେ ଇଂଲିଶ୍ ମିଡିୟମ୍ ରେ ପଢେଇଲେଣି। ଆଉ ଓଡିଆକୁ କେହି ଯାଉ ବି ନାହାଁନ୍ତି।
ହଁ।
ଆଉ ଗମେଣ୍ଟ ସ୍କୁଲ୍ ତ ଛାଡ! ସେ ତ ମାନେ ଆଉ ଗାଁ ଲୋକ ପିଲା ଅଲ୍ ମାନେ ବି ଆଉ ଗମେଣ୍ଟ ସ୍ ସ୍କୁଲ ରେ ବି ସେମାନେ କଣ ପାଇଁ ଛାଡୁ ବି ନାହାଁନ୍ତି? ହଁ ଲୋକମାନେ ବି
ତା'ପରେ ଗଭ୍ ମେଟେ ଏବେ ସ୍କିମ୍ ବାହାର କରିଛି ଯେ ଉଁ ଇଂଲିଶ୍ ମିଡିୟମ୍ ସ୍କୁଲ ହଉ କି, ଶିଶୁ ମନ୍ଦିର ହଉ, ସେ ପାଠ ପଢିଲେ ଯୋଉ ମାଗଣା ହେଇଯାଉଚି।
ହଁ।
ସେ କେତେ ଜଣଙ୍କ ପାଇଁ ଥିବ ସ୍କଲାରସିପ୍ ଭଳିଆ ଆଉ?
ହଁ-ଅଁ।
ସବୁ ସୁବିଧା ପାଇଲେ, ଲୋକମାନେ ଆଉ କାହିଁକି ଯିବେ, ଭଲ ଶିକ୍ଷା ଦବାକୁ ଯିବେନା ଆଉ।
ହୁଁ, ସମସ୍ତେ ହଉଛନ୍ତି ତା ପିଲା ଭଲ ହଉ। ଆମେ ଯେ ଯାହା ନ କରିପାରୁଥୁବ ଆମ ପିଲା କରୁ।
ହୁଁ
ଚାଲଚି ଏମିତି ଆଉ।
ହୁଁ, ତମର ସିଆଡେ ବର୍ଷା ହେଇଥିଲା ଆଜି?
ଏବେ ବର୍ଷା ପୁରା ଜୋର୍ ରେ ଉଠେଇଛି। ପୁରା ପୁରା କଳା ବାଦଲ ପୁରା। ସେପ୍ ଆପଣଙ୍କ ସେପଟେ?
ଆମର ତ ଏପଟେ ଖରା ହେଇଥିଲା, କିନ୍ତୁ ଏବେ ଟିକେ-ଏ ମାନେ ଛାଇ ଛାଇ ହେଇଚି। କିନ୍ତୁ ମେଘ ଉଠେଇନି। ଖାଲି ଘୋରା
ଓହୋ! ଓହୋ! ନା ଏପଟେ, ବହୁତ ଜୋର୍ ରେ ବା ମାନେ ଗୋଟେ ବେଳୁ ହଉ ଚି ପୁରା କଳା ବାଦଲ ପୁରା ଘେରିକି ରହିଛି। ଏଯାଏଁ କିନ୍ତୁ ବର୍ଷା ହଉନି। ଘୋଟେଇକି ରହିଛି କେତେବେଳେ ହବ ଆଉ? ହେଲେ ପୁରା ଦି ତିନି ଘଣ୍ଟା କାଚିବ ଆଉ।
ହଁ।
ଆଉ କଣ କୁହନ୍ତୁ?
ଆଉ ଆପଣଙ୍କ ପାଖାପାଖି ଜାଗା କିଛି ଅଛି କି, ଫେମସ୍ ଜାଗା ଭଳିଆ?
ପାଖାପାଖି ତ ଫେମସ୍
ସେମିତି କିଛିଏଲ୍ ତ ସେଇ ଅଟ୍ରି ଅଛି, ବରୁଣେଇ ଅଛି।
ହୁଁ, ହୁଁ।
ହ
ସେଠି ମାନେ ଗାଡିର ସୁବିଧା ବି ଅଛି ବଧେ?
ହଁ। ଗାଡି ମୁଁ ତ ଚାହା ଖାଲି ସ୍କୁଲ ଟାଇମରେ ଯାଇଥିଲି ପିକନିକରେ। ଅଟରୀ, ବରୁଣେଇ ଏମିତି ସ ଉଦୟଗିରି, ଲଳିତଗିରି ରତ୍ନଗିରି।
ହୁଁ।
ଆପଣ ସେପଟେ କଁ ଅଛି ଭଲ ଜାଗା ବୁଲିଆକୁ?
ହ ଆମର ଏପଟେ ଅଛି ଧବଳେଶ୍ଵର। ଧବଳେସ୍ଵର ଟିକେ ପାଖାପାଖି।
ହଁ ଧବଳେଶ୍ଵର ବି ଆମେ ଯାଉ।
ହଁ। ତାପରେ କପିଳାସ ଅଛି ପାଖରେ କିୁ ସ ଉ ମାନେ ପାହାଡ ଉପରେ ସବୁ।
ହଁ କପିଳାସ ଟା ମୁଁ କେବେ ଯାଇନି।
ଏ ଶ୍ରାବଣ ମାସରେ ଯାଆନ୍ତି ସବୁ ପାଣି ଦେଇକି।
ଇଏ ହଁ ଶ୍ରାବଣ ମାସରେ ଏଇ
ସବୁ ଶିବ ଠାକୁର କରଥିବେ ସବୁ ନେଇକି ଯାଆନ୍ତି ଶ୍ରାବଣ ମାସରେ। ହୁ ହଁ।
ବୋଲବମ ରେ ଯାଆନ୍ତି କପିଳାସ, ସିଦ୍ଧେଶ୍ଵର, ଲିଙ୍ଗରାଜ ଲୋକନାଥ।
ହଁ।
କୋରେଖନାଥ ଏମିତି ସବୁ ଯାଆନ୍ତି। ଆପଣ କେବେ ପାଣ୍ଢାଡିଛନ୍ତି?
ଏ ନା ଇଏ କୁହନ୍ତି ସ ଯୋଉ ମାନସିକ ଥ ସବୁ ଯାର ଥାଏ ସେ ସବୁ ଯାଆନ୍ତି ଆଉ ଖୁସିରେ ବିି ଯାଆନ୍ତି ଆଉ।
ହଁ ମୁଁ ଶୁଣିଥିଲି କଣ ଥରେ ଢାଳିଲେ କେଥର ଗୋଟେ ଢାଳନ୍ତି ନା କଣ।
ହୁଁ ପାଞ୍ଚ ଥର ନହେଲେ ସାତ ଥର।
ଓ ହୋ।
ଯାହାର ଯେତେ ବର୍ଷ ମାନସ ଥିବ ଆଉ ଯି ଖୁସି ରେ ଡାରୁଥିବ ସେ ପାଞ୍ଚ ପାଞ୍ଚ ବର୍ଷ କି ସାତ ବର୍ଷ ଆଉ। ବର୍ଷକୁ ତ ଥରେ ଯାଆନ୍ତି ଆଉ।
ହଁ
ରାତିରେ ସେଇ ସାଧା ହବ। ରୁଟି ଆଉ ହୁ ହୁଁ ଡାଲମା ବହୁତ ଇ କରିଦେଇଥିଲେି ଜାଣିକି ରଖିଦେଇଛି ରଖିଦି ଆଉ ଖାଲି ଭଜା କରିଦେବି ରୁଟି ଭଜା ଆଉ।
ଓ ହୋ।
ମାନେ ଖାଦ୍ୟ ସାଙ୍ଗେ ସାଙ୍ଗେ ତିଆରି କରିକି ଖାଇବା ଟା ଭଲ ଜାଣଚି। କିନ୍ତୁ ଏ କାମ ପ୍ରେସର ପଡି ଯାଉଚି ଛୁଆ ଘର କାମ ପଡିଗଲା ବେଳକୁ ଏ ତିନି ଟାଇମ୍ ଆଉ ରୋଷେଇ କରିକି ଖାଇବା ଟା ସମ୍ଭବ ହେଇପାରୁନି।
ହଁ।
ଉହୁଁ। ସେମତି ସବୁବେଳେ ନାଇଁ ଥରେ ଅଧେ ଆଉ।
ହୁଁ।
ଗରମ ଗରମ ଖାଇବା କରିକି ସାଙ୍ଗେ ସାଙ୍ଗେ କରିକି ଖାଇପାଇଲେ ବି ହବ ସେ ତ ଖାଏ। କଲା ବେଳକୁ ଯେ ଏତେ ଜୋର ରେ ଧଇଁ ସଇଁ ଯୋଉ ରେଟ୍ ରେ ଗରମ ହଉଚି ଅଧା ଜଣେ ଗାଧେଇ ପଡିବ।
ହଁ।
ଆଉ କରିବ କଁ।
ତାପରେ ଏବେ ବି ପାଗ ବି ସେମତି ହେଇଚି ମାନେ ଥଣ୍ଡା ରହୁ କିନ୍ତୁ ଗୁଳୁ ଗୁଳି ହଉଚି ମାନେ ଲୋକ ଚା ନହଲେ ଗରମ ଖାଇପାରିବେନି କି ପଖାଳ ବି ଖାଇପାରିବେନି।
ହଁ।
ଏମତିଆ ପାଗ କରଚି ଥଣ୍ଡା ହେଇଯିବା।
ଆ ହଉ ମାଇଁ ମୁଁ ର ଖୁଚି ମୁଁ ଆପଣଙ୍କ ଆପଣ କେତେବେଳେ ଫ୍ରି ରହିବେ ୟାପରେ।
ଆ ପରେ ସନ୍ଧ୍ୟାବେଳେ କରନ୍ତୁ।
ସନ୍ଧ୍ୟାବେଳେ ତ ହେଇପାରିବନି ଆଠଟା ବେଳେ ଯ ବେଳେ ଫ୍ରି ଥିବେ। ମୁଁ ମୋ ଆଡୁ କଲ୍ କରିବି ଆଉ। ଅହ ରଖୁଚି।
ହଁ।